ଏଇ ଶୋଇଥିଲି ଆଉ ଆମେ କଣ କରୁଛ?
ମୁଁ ବି ଏମିତି ଶୋଇକି ମୋବାଇଲ ଦେଖୁଛି। ମନେ ପଡିଲା ସେଥିପାଇଁ କଲ ଲଗେଇଲି।
ହଁମୁଁ ମୁଁ ବି ଏବେ ମନେ ପକାଉଥିଲି ତମ କଲ କରିଦେଲ ଆଉ।
ହଁ। ମୁଁ ଶୁଣିଲି ନା ତମେ ସିଲେଇ ଶିଖୁଛ ଆଉ ମୁଁ ବି ଡ୍ରେସ ଆଣିଛି ମୁଁ ଭାବୁଛି ଦେବି ସେ ଏଠି ସିଲେଇ କରିଦବ ମୋର।
ହଁ ମୁଁ ଏବେ ଶିଖି ଶିଖୁଛି ଶିଖି ଗଲେ ତାପରେ କରିଦେବି ଭଲସେ ଆଉ।
ହଁ ଏବେ କଣ କଣ ଶିଖିଛ ଖାଲି ଡ୍ରେସ୍ ଶିଖିଛ ନା ଆଉ
ନାଇଁ ଏବେ ଡ୍ରେସ୍ ଶିଖୁଛି କହିଲେ ଡ୍ରେସ ଭଲସେ କଟିଂ କରିବା ଶିଖି ଯାଅ ତାପରେ ମୁଁ ଆଉ ସବୁ ସିଲେଇ କ ଶିଖିଦେ
ସବୁ ସେ କଣ କଣ ଜାଣିଛନ୍ତି?
ସେ ସବୁ କରିଦିଅନ୍ତି ଡ୍ରେସ ସେ ବ୍ଲାଉଜ କୁର୍ତି ସାର୍ଟ ସେ ସବୁ ଶିଖିଛନ୍ତି ସେ।
ହଁ ଶିଖେଇବେ କିଛି ପଇସା ନେବେ ନା ନା ସେ ଭଳିଆ?
ସେମିତି ଶିଖିବି କଣ ମୁଁ ଜାଣିନି ବାପା ବୁଝିକି ଆସିଥିଲେ।
ଆଚ୍ଛା ଆଚ୍ଛା କେତେ ଦିନ ହେଲାଣି ଯାଉଛ?
ସିଏ ଏବେ ଯାଉଛି
ହଁ ଆଉ କିଏ ଆସୁଛନ୍ତି ନା ନା ଖାଲି ଏକା ଯାଉଛ
ନା ମୁଁ ଏକୁଟିଆ ଯାଉଛି
ହଁ ତାଙ୍କ ଘରେ କଣ କିଏ କିଏ ଅଛନ୍ତି ସବୁ ଠିକ ଅଛନ୍ତି
ହଁ ତାଙ୍କ ଘରେ ସମସ୍ତେ ଭଲ ଅଛନ୍ତି
ତାଙ୍କ ଦୋକାନ ଅଛି କି
ହଁ ତାଙ୍କର ନାଇଁ ତାଙ୍କର ଦୋକାନ ଥିଲା ତାଙ୍କର ଟିକେ ଦେହ ଖରାପ ହେଇଗଲା ଦୋକାନ ଯାଉନାହାନ୍ତି ଘରେ ଅଛନ୍ତି ଶିଖୁଛନ୍ତି ଆଉ
ହୁଁ ତାଙ୍କୁ କେହି ସିଲେଇ କରିବା ପାଇଁ ଦଉଛନ୍ତି
ହଁ ଦଉଛନ୍ତି ଏବେ ତାଙ୍କ ଦେହ ଖରାପ ହେଇଯାଇଛି ତ ସେଇ ତାଙ୍କ ବୋଉ ସିଲେଇ କରିଛନ୍ତି ତାଙ୍କ ବୋଉ କୁ ଦେଇ ଦିଅନ୍ତି ତାଙ୍କ ବୋଉ କିନ୍ତୁ ସାର୍ଟ ପ୍ୟାଣ୍ଟ ସିଲେଇ କରି ପାରନ୍ତିନି। ଆଉ।
ଆଚ୍ଛା।
ହଁ ମୁ ଡ୍ରେସ୍ କରଛି ସେ ବ୍ଲାଉଜ ବି କରିପାରନ୍ତିନି।
ଆଚ୍ଛା ଆଛା। ସେ ତାଙ୍କ ଶ୍ୱଶୁର ପାଖରେ ଶିଖିବେ ନା କଣ?
ହଁ ତାଙ୍କ ଶ୍ୱଶୁର ପାଖ ଶିଖ୍ ଖିନେଲେ ନାଇଁ ତାଙ୍କ ଶ୍ୱଶୁର ପାଖରୁ ଶିଖିଲେ।
ଆଚ୍ଛା ଆଚ୍ଛା ଆଗରେ ସେ ଜାଣିନଥିଲେ ନାଇଁ?
ଆଗରୁ ଭାଲ ସେ ଜାଣିିନଥିଲି ତାପରେ ଏଠିକି ଆସିକି ଶିଖିଗଲେ ଆଉ।
ହଁ ଆଛା ଆଚ୍ଛା ଆଉ ତମ ଭଉଣୀ କଣ କରୁଛନ୍ତି?
ମୁଁ କଲୁ ଏଇ ମୁଁ ପାଖର କରିଛନ୍ତ୍।
ହଁ ତାଙ୍କ ଦେହ ଭଲ ଅଛିକି ନାଇଁ?
ମୋ
ହଁ ହଁ ସମସ୍ତଙ୍କର ଠିକ ଠାକ୍ ଅଛି। ଏଇ ବସିଛନ୍ତି ମୋବାଇଲ ଦେଖୁଛନ୍ତି ଟିଭି ଦେଖୁଛନ୍ତି ଆଉ କଣ କରିବେ। ଏଠି ତ ବର୍ଷା ହଉଛି ଆମେ କୋଉଠି ଯାଇପାରୁନି। ଘର ଭିତରେ ଅଛି ଆଉ ସେଥିପାଇ ଇ ମୋବାଇଲ ଦେଖ ଦେଖୁଛୁ ଟିଭି ଦେଖୁଛୁ ଆଉ ବର୍ଷା ଛାଡିଲେ କୋଉଠି ଯିବା ବୁଲିବା ପାଇଁ ଆଉ। ଯାଇକି ଖାଇ ପିଇକି ଆସ
ବର୍ଷ ହ। ବର୍ଷ ଦିନରେ
ହ ହଁ ନା ଆମ ଘରେ ପାଖରେ କିଛି ମିଳୁ ଲୁଣି ଖାଇବା ପିଇବା ଟିକେ ଦୂରରେ ଅଛି।
ହୁଁ ବର୍ଷା ଛାଡ଼ିଲେ ସିନା ଯିବ ନହେଲେ କେମିତି ଯିବ।
ହଁ। ଆମେ ସାଙ୍ଗେ ହେଇକି ଯାଉଛନ୍ତି ଯାଇକି ବୁଲିକି ଖାଇବା ପିଇ କରିକି ଆସିଛନ୍ତି।
ତମେ ବି ଆସିବ ଯିବା।
ଯିବ ମୁଁ ସାଙ୍ଗମାନାନଙ୍କୁ ବି ଡାକିଦେବି।
ହଁ କେବେଠୁ ଯାଇକି ଖାଇନାହାନ୍ତି କିଛି ସାଙ୍ଗରେ ହେଇକି। ଆସିବା ଯିବା। ଆଉ ଜିନିଷ ବି ଆଣିବାର ଅଛି ଆଣିବା। ସାଙ୍ଗରେ ଦେଖିକି ପସନ୍ଦ କରିବ ମୋ ପାଇଁ ଚୁଡ଼ି ଚୁଡ଼ି ଆଣିବି ଆଉ ଚପଲ ଆଣି ପସନ୍ଦ କରବ ମୋ ପାଇଁ କୋଉଠି ଗଲେ ଭଲ ହବନି ଆଇ ଯୋଉ ପାଖ ଦୋକାନ ଅଛି। ହଁ ଏ ଯୋଉ ପାଖ ଦୋକାନ ଅଛି ଭଲ ହବ ନା ନା ଏଇ ଯୋଉ ଦୂରରେ ଅଛି ସେଇଟା ଭଲ ହବ।
ନାଇଁ ଦୂୁରରେ ଯୋଉଟା ଅଛି ଭଲ ହବ ଏଥିସ କିଛି ରଖୁନାହାନ୍ତି।
ହଁ। ତମେ କୋଉଠୁ ଆଣୁଛ ସେଇ ଦୂର ଯୋଉ ଦୋକାନ ଅଛି ସେଇଟା?
ହଁ।
ହୁଁ ମୁଁ ବି ଯାଇଥିଲି ଏଇ ଯୋଉ ପାଖ ଦୋକାନ ଅଛି ଯାଇି ଥିଲି ଥରେ ସେ ଆଉ ଏତେ ଭଲ ଭଲ ରଖୁନାହାନ୍ତି। ତାଙ୍କ ଦୋକାନ ରେ ସରିଗଲାଣି। ସେ ଦୋକାନ ବନ୍ଦ କରିଦେବେ ନା କଣ?
ହଁ ହଁ ତ ଦୋକାନ ଟିକସେ ଖୋଲୁ ବି ନାହାନ୍ତି କେତେବେଳେ ଖୋଲୁଛନ୍ତି କେତେବେଳେ ଖୋଲୁ ନାହାନ୍ତି।
ଅ ଦୋକାନ ବନ୍ଦ ବି କରିଦେବେ ନା କଣ ଅଲଗା କଣ ଖୋଲିବେ ନା କଣ ସେଇ ସେଥିପାଇଁ ଆଉ ଜିନିଷ ପତ୍ର ବି ଆଣୁନାହାନ୍ତି। ଏଠି ପାଖ ହଉଥିଲା ନା ଏ ଏବେ ଦୂରକୁ ଯିବାକୁ ପଡିବ।
ପାଖ ହଉଥିଲା କେତେବେଳେ ଯେମିତି ଯେତେବେଳେ ଯାହା ଦରକାର ହଉଥିଲା ନେଇକି ପଳେଇ ଆସୁଥିଲେ।
ଆଁ ଏବେ ଯିବାର ହବ ଯଦି ସାଙ୍ଗ ହେଇକି ଯିବା ଦୂରରେ ଅଛି ସାଙ୍ଗ ହେଇକି ଯିବା ଆସିବା ସାଙ୍ଗ ହେଇକି ଯିବା ନେଇକି ଆସିବା ଆଉ ତମର ବି ବାହାଘର ପାଇଁ କଣ କଣ ଆଣିବ ମୁଁ
ହଁ ଆ ଦୁର ରେ ସମସ୍ତେ ମିଶିକି ଗଲେ ଭଲ। ଏକା ବି ଗଲେ ଭଲ ଲାଗିବନି ଡର ଲାଗିବ ବେଶୀ।
ହଁ ଆଉ କେହି ସାଙ୍ଗ ଆସିଥିଲେ ତମ ଘରକୁ?
ହୁଁ ଆଉ ତମ କଲେଜ ସେଠି ମିଳୁଛି ନା ଚାଟ ଫାଟ ମିଳୁଛି ନା
ହଁ ଆମ ଅଛି ବାହାରେ ମିଳୁଛି ମିଳଛି ଆଉ ମିଳୁଚି
ହୁଁ ଗୁପଚୁପ ବଲା ଆସୁଛି
ହଁ ଗୁପଚୁପ ବାଲା କାଲି
ହୁଁ ତମ ଘରକୁ ନେଇକି ଆସିଛନ୍ତି କେବେ? ନା ସେଇଠି ଖାଇକି ଆସଛ। ହଁ
ଆଉ ତମ ଖାଇବାକୁ ଭଡା କେତେ ଟଙ୍କା ନୋଉଚେ ହଁ
ଏ ଫାଷ୍ଟ ଫୁଡ ରୋଲ ଭଲ ଲାଗୁଛି ଚାଉମିିନ ବି ଆଉ ମୋମୋ ଟା ବେଶୀ ଭଲ ଲାଗୁଛି।
ଫ୍ରାଏ ମୋମୋଜ ଦେ
ଏ ତ ମୋମୋ ସମସ୍ତିଙ୍କୁ ଅଧିକ ଭଲ ଲାଗେ। ମତେ ବି ବିହୁତ ଭଲ ଲାଗେ।
ଏ ଯେଉ ଫ୍ରାଏ ମୋମୋଜ ଟା ବେଶୀ ଭଲ ଲାଗୁଛି ଷ୍ଟିମ୍ ଟା ଏତେ ନୁହେଁ କିନ୍ତୁ ଖାଇଲା ବେଳକୁ ଠିକ ଲାଗୁଚି। କିନ୍ତୁ ଫ୍ରାଏ ଟା ଟିକେ ବେଶୀ ଭଲ ଲାଗୁଛି ନାଇଁ
ହଁ ଏଇ ଷ୍ଟିମ୍ ମୋମୋ ସେ ଏଇଠି ପାଖରେ ଯିଏ କରନ୍ତି ଭଲ ସେ ନ ଶିଖିଥାନ୍ତି। ତାଙ୍କର ନା ଅଟା ଟା ଟାଇପ ର ଟିକେ ଲାଗେ କଞ୍ଚା କଞ୍ଚା।
ହଁ ଆ ସେ ଭଲ କରୁଚନ୍ତି କି ନାଇଁ ଆଉ ନା ଯେ ଦୂରରେ ଯୋଉ ଦୋକ ଗୋଟେ ଦୋକ ଦୋକାନ ଅଛି ସେ ଭଲ କରୁଛନ୍ତି ତାଙ୍କର ଫ୍ରାଏ ବି ଭଲ ଲାଗୁଛି। ଆମେ କେତେ ଥର ଖାଇଛୁ। ତା ପାଖରେ ଗୋଟେ ଗୁପଚୁପ ଦୋକାନ ବି ଅଛି ସେ ବି ବଢିଆ କରୁଛି। ହୁଁ ତମେ ରୋଲ ତିଆରି କରିବା ଜାଣିଛ?
ଉଁ ହଁ ମୁଁ ଜାଣେ କିନ୍ତୁ ମୁ ଘରେ କେବେ ସେମତି ମାନେ କିଛି ଫାଷ୍ଟ ଫୁଡ ଜିନିଷ ତିଆରି କରି ହୁଁ।
ଆଉ ରାନ୍ଧିବାରେ କଣ କଣ ଜାଣିଛ?
ରାନ୍ଧିବାରେ ମୁଁ ଚିକେନ୍ ରାନ୍ଧି ଦିଏ ମାଛ ଆ ସବୁ ରାନ୍ଧି ଦିଏ ଖାଲି ମଟନ ଟା କରି ପାରେନି ଆଉ ବିରିୟାନୀ ଆ କରିପାରେ।
ଉଁ ଆଚ୍ଛା ଆଚ୍ଛା ଏଇ ଯୋଉ ମ୍ୟାଗି ଫ୍ୟାଗି ଚାଓମିନ ଫାଉମିିନ ଗୁପଚୁପ୍ ସେ ସବୁ କ କରୁନ କେବେ?
ହ ଓ ହଁ ସେ ସବୁ ଜାଣିଛି ସେ ସବୁ ମାନେ ଅଧିକ ପ୍ରାୟ ଟା ମୁଁ କରେନା ବାପା କହୁଛନ୍ତି ତେ ଘରେ କରେନି ମୁଁ ନେଇକି ପଳେଇ ଆସିିବି ଆଉ ଗୁପ ଚୁପ୍ କରିି ଚି ମ୍ୟାଗି ସେଗୁଡା ବି କରେ କିନ୍ତୁ ଚାଉମିିନ ଫାଉମିିନ ବାପା କହୁଛନ୍ତି ନେଇକି କଲି
ହଁ ବାପା ନେ ଯେତେବେଳେ ରହୁଛନ୍ତି ନେଇକି ଆସିଛନ୍ତି ନାଇଁ।
ହଁ।
ଆଁ ତମେ ନିଜେ ଯାଉନ ଆଣି
ହଁ ମୁଁ କେବେ ବାପା ନ ରହିଲେ ମୁଁ ପଳାଏ ନେଇକି ପଳେଇ ଆସେ।
ହୁଁ କଣ ସାଇକେଲ ରେ ଯାଉଛ ନା ସ୍କୁଟି ରେ ଯାଉଛ?
ନା ସାଇକେଲ୍ ରେ ଯାଉଛି।
ହୁଁ। ଆଉ କଣ ଆଁ ଯିବ ଯଦି କହିବ ମତେ ବି ମୁଁ ବି ଆଣିବି। କହିବି ମୋର ବି ଆଣି ଦବ।
ହଁ।
ମୁଁ ବି କେବେ ଯିବି ମୁଁ ପଚାରିବି କହିବ ଯଦି ମୁଁ ବି ଆଣିଦେବି? ଆଉ ନହେଲେ ସାଙ୍ଗ ହେଇକି ଯିବା କେବେ ଖାଇକି ଆସିବା ଆଉ।
ହଁ ସାଙ୍ଗ ହେଇକି ଯିବା ସମ ସମସ୍ତେ ମିଳିମଶି ଯିବ ଖାଇକି ଆସି
ଚାରଟା ବେଳକୁ ମନେ ହଉଛି ସବୁ ଦିନ ଚାରିଟା ବେଳକୁ ମନ ହଉଛି କିଛି ଖାଇବା ପାଇଁ କିନ୍ତୁ ଆମ ଏଠି ତ ମିଳୁନି ଯିବାକୁ ପଡିବ ଦୂରକୁ ଯିବାକୁ ପଡି ପଡିବ ଆଉ କେ ନେଇକି ଯିବ ସେଥିପାଇଁ ଯାଇପାରୁନି। ନା ଘରେ ନିଜେ ତିଆ ତିଆରି କରୁଛୁ ଘରେ ଆଉ ଚାଉମିନ ବି ରୋଲ ବି। ଗୁପଚୁପ୍ ବି ଏ ଚଟ୍ ପଟି ସବୁ। କେ ଯଦି ରହିବେ ଯିବ ଆଣିବା ପାଇଁ ଏ ଏବେ। ହଁ। ଏ ଏକା କେମିତି ଯିବେ ଏତେ ବାଟକୁ?
ହଁ।
ସେଇଥିପାଇଁ ଘରେ ସବୁ ଅଛି ହଁ। ବର୍ଷା ଦିନରେ କାଦୁଅରେ ଆଉ ଯାଇ ହେବନି ସେଥିପାଇଁ ଘରେ ସ ସବୁ ଅଛି କରିକି ଖାଉଛୁ ଆଉ।
ଆଛା।
ରେଦିମେଡ ଗୁପ୍ ଚୁପ୍ ବି ମିଳୁଛି ସେଇଟା ବି କରିକି ଖାଇଲା ବେଳକୁ ଭଲ ଲାଗୁଛି।
ହଁ। ହଁ ସେଇଟା ବି ଭଲ ଲାଗେ। ହ
ଆମେ ସେଇଟାକୁ ପ୍ରାୟ ଟାଇମ ରେ କରୁଛୁ ଭଲ ଲାଗୁଛି ଆଡୁ ଇଏ କରିକି। ୟାକୁ ଛାଣିଦେଲେ ହେଇଯାଉଛି ଆଉ ପାଣିକୁ ତିଆରି କରିଦଉଛି ଶୀଘ୍ର ହେଇଯାଉଛି। ସେଇଟା ଭଲ ଲାଗୁଛି ଆଉ ଏଠି ତ ଗୁପଚୁପ୍ ମିଳୁନି କୋଉଠି ଯାଇକି ଖାଇବୁ।
ହଁ ଆମ ଘରେ ଆମେ ଦି ଜଣ ମୁୁଣି ବାପା ନେଇ ପଳେଇ ଆସିବେ।
ଅ ହଁ।
ହୁଁ ଘରକୁ କେହି ଆସିଲେ ତାପରେ ଆମେ ଘରେ ତିଆରି ନାଇଁ ଘର ଆ କେ ଆସିଲେ କିଡ଼ିକି ଆଉ କିଏ ଆସିଲେ ଆମେ ଘରେ କରୁଛୁ ନହେଲେ ଆମେ ଘରେ ନହେଲେ ସେମିତି ବାପା ନେଇ ପଳେଇ ଆସିଥାନ୍ତି।
ଅଁ ଆଚ୍ଛା ଆଚ୍ଛା। ତମ୍ ବୋଉ ଆଉ ବାପା ଠିକ୍ ଅଛନ୍ତି?
ହଁ ସମସ୍ତେ ଠିକ୍ ଅଛନ୍ତି।
ହୁଁ ସମସ୍ତେ ଖାଇ ପିଇକି ଶୋଇଲେଣି ନାଇଁ।
ହଁ ହଁ ତ ଶୋଇଲେଣିି କିଏ ଟିଭି ଦେଖୁଛି କିଏ ଶୋଇ ହଁ ଅଁ ବାପା ସୁଅନ୍ତି।
ଆଚ୍ଛା ଆଚ୍ଛା।
ବାପା ଖରାବେଳେ ଶୁଇ ଜାଆନ୍ତି ନାଇଁ କହିଲ କେମିତି ଏବେ ଶୁଏ ନହେଲେ ମୁଁ ନାଇଁ ଶୁଏନି ମୁଁ।
ହୁଁ ଆମେ ବି କେଇ ଶୋଉନୁ। ଯେ ରାତିରେ ଯାଇକି ଶୋଇବ ଦିନରେ ଶୋଉନୁ।
ଦିନରେ ଦିନରେ ଶୋଇଲେ ନିଦ ମାନେ ଶିଘ୍ର ଭାଙ୍ଗେନା ପୁଣି ଉଠିଲା ବେଳୁକୁ ମାନେ ଆଲ୍ ଚି ଆଲ୍ ଚି ଲାଗେ।
ହଁ ଆଉ ଦିନରେ ଶୋଇଯିବ ଆଉ ରାତିକୁ ନିନ୍ଦ ଆସିବନି।
ହଁ ପା।